ହ୍ୟାଲୋ ମୋ କଲ ଶୁଭାଯାଉଛି କି ଭଲସେ?
ହଁ ହଁ ଶୁଭାଯାଉଚି କହ।
ଆଉ କଣ କରୁଥୁଲୁ?
ଆ କିଛି ନାହିଁ ବସିଛି ଆଉ। ତୁ କଣ କରୁଚୁ?
ଏ ମୁଁ ଏ ବାହାରେ ପାର୍କ ପଟେ ବୁଲୁଥିଲି ଆଉ।
କିଏ ତୋ ସାଙ୍ଗସାଥି ଅଛନ୍ତି ନା ନାଁଇ ଏକା।
ଏଇ ମାମା ସହ ବୁଲୁଥିଲି ଆଉ।
ଓହୋ ଆଣ୍ଟିଙ୍କ ସହ ଆଣ୍ଟି ଅଛନ୍ତି ନା କଣ ପାଖରେ?
ହଁ ଆଣ୍ଟି ପାଖରେ ଅଛନ୍ତି। ଆଣ୍ଟି ତ ବସିଛନ୍ତି ଆଣ୍ଟି ପୁରା ସକ୍ ହେଇକି ଅନଉଛନ୍ତି।
ହଁ ବେ।
କାହା ସହିତ କଥା ହଉଚୁ ବୋଲି।
ଅ କହିଦଉନୁ। ମୁଁ ଅଛି ବୋଲି।
ମୁଁ କହିଲି ବାଆ ଆମର ଜନ୍ମେଜଅ ଅଛି ଲାଇନ୍ ରେ ତ
ଓହୋ।
ଛୁ କି ଏଇନା।
ମୁଁ ଘରେ ଅଛି ବା।
ଆଉ ଘରେ ଅଙ୍କଲ ଆଣ୍ଟି ସବୁ
ହଁ ସବୁ ଭଲ। ତମର
ହଁ ଆମର ବି ସବୁ ଭଲ। ଆଉ ଆଜି କଣ ଖାଇଥିଲୁ?
କିଛି ନାହିଁ ଭାତକୁ ଚିକେନ୍ ଆଉ ତୁ
ମୁଁ ଖାଇଥିଲି ଫ୍ରାଇଡ ରାଇସ୍ ଆଉ କଚୁମ୍ବର।
ଓଃ ତୁ ତ ବିରିୟାନି ବାହାରୁ ଆଣିଥିଲୁ ବୋଧେ ନା ଘରେ ହେଇଥିଲା? ଆଇଁଷ ଛାଡି ଦେଇଚୁ? କେବେଠୁ ଭକ୍ତି ହେଇଯାଇଚି?
ଛଅ ମାସ ହେଲାଣି ଖାଉନି। ଏଇଟା ସାତ ମାସ ହେଇଯିବ।
ଛଅ ମାସ କାହାକୁ ଦେଖିକି ଖାଉନୁ? ବାବୁ ପାଇଁ ରଖିଚି ଓଷା।
ହଁ ତୁ ଯାହା ଭାବି ପାରିବୁ ତତେ ମୁଁ କଣ ଟା କହିବି, ତତେ ମନା କରିଥିଲି ନା ସେ କଥା କହିବୁନି ବୋଲି।
କଣ ପାଇଁ? ତୁ କଣ ଏଥର ତ ଲାଉଡ୍ସ ତୋର ତ ନାଇ କିଛି କେହି ଶୁଣିବେନି।
ଲାଉଡ୍ସ ସ୍ପିକର୍ ନାହିଁ। ଏଇଟା ପଛରେ ଆସ ଆସିବ ନା ପଅ, ହେଁ ହେଁ ଦାନ୍ତ କଣ କିଲଉଚୁ ବେ।
ଏ ବେଶି କଥାବାର୍ତ୍ତା କର ଚୁ
ନାଇଁ ଭାଇ ମୁଁ ପୁରା କମ୍ କଥାବାର୍ତ୍ତା କରେ। ମୁଁ ବେଶୀ କଥାବାର୍ତ୍ତା କରେନି।
ହୁଁ, ଦିଦି ବାହାରେ ବୁଲୁଛି। ସେଇ ପାର୍କେ, ତୁ କୋଉ ପାର୍କରେ ଅଛୁ କି?
ମୁଁ ଭାସ୍କେଶ୍ଵର ପାର୍କ ସାମ୍ନାରେ ଅଛି।
ହଁ ସିଏ ବି ସେଇଟି ଅଛି।
ସେ ଦିଦି ମେ ବି ଗଛ କୋଉ ଗଛ ମୂଳେ ଥିବେ। ଏଇ ଯୋଉ ବର ବରଗଛ।
ହୁଁ, ହୁଁ,
ହୁଁ, ଆଉ ତୁ ଆସୁନୁ, ତୁ ବୁଲିକି ଯିବୁ।
ତ ମୁଁ ଯିବି କେମିତି? ନା ଯିବା ଦରକାର ନାହିଁ। ଗାଡ଼ି ପା- ନା
ଆରେ ମୁଁ ଅଙ୍କଲ୍ ଙ୍କୁ ଦେଖିଥିଲି ଶିବ ବିବାହ ଦିନ। ଅଙ୍କଲ୍ ଆସିଥିଲେ। କୋଉଠି ଏଇ ଆମ ଜଗନ୍ନାଥ ଆସ ତ୍ରମମ୍ ଖାଇବା ପାଇଁ ଭୋଜି।
ନା ତ।
ହଁ ମୁଁ ଅଙ୍କଲ୍ ଙ୍କୁ ଦେଖିଚି।
ହେ ବାବା ଯାଇନାହାନ୍ତି, ଆଉ କାହାକୁ ଦେଖିଥିବୁ।
ନା ବେ ଦେଖିଚି।
ବାବା ଯାଆନ୍ତିିନି କୁଆଡେ ଖାଇବାକୁ। ଇଚ୍ଛା ହୁଏନି ତାଙ୍କୁ।
ମୁଁ ମୋତେ ଲାଗିଲା ମୁଁ ଦେଖିଲା ଭଳିଆ।
ଆଉ କାହାକୁ ଦେଖିଥିବୁ। ବାବା ତ ଥିଲେ ଘରେ।
ଓହୋ! ହଁ ଲାଗିଲା ମୁଁ ଦେଖିଛି ବୋଲି। ମୁଁ କହିଲି ଜଲ ହଁ ମୁଁ ଯାଇଥିଲି ବା।
ହୁଁ ହୁଁ ସାଧା ପାଟି ଆଉ ଯୋଉଠି ହବ ସେଇଠି ମାଡି ଆରେ ଶିବ ଏବେ ଜଗନ୍ନାଥ ଦାସଙ୍କ କଥା କହୁଚ ଟି?
ହଁ ହଁ।
ଚାରି ବର୍ଷ ଛୁଆଟାର।
ନାଇ ତ। ସେଇଠି ଅନ୍ୟ ତା ପ ପୂର୍ବ ଦିନ ଥିଲା। ତା ପୂର୍ବ ଦିନ ଥିଲା। ହଁ ତାପରେ ଏଇ ଯୋଉ ଆମର ଅନିସମ୍
ହୁଁ ହୁଁ।
ହଁ ସିଏ ହିଁ ମାନେ ପାର୍ବତୀଙ୍କର ବାପା ମା ବାପା ହେଇଥିଲେ ଆଉ।
ଓହୋ। ଭଲ ଭୋଜି କରିଥିଲ ବୋଧେ ଆଉ।
ଆଁ ହଁ ବଢିଆ ଭୋଜି ହେଇଥିଲା।
ଆଉ କଲେଜ ଫଲେଜ କେବେ ଯାଉଛୁ ନା ନାଇଁ?
କଲେଜ ବା କଲେଜ ଖୋଲିଲାଣି ଯେ ଏଇନା ସେମିଷ୍ଟାର ଅଛି। ତ
କୋଉ ସେମିଷ୍ଟାର ଥାର୍ଡ ସେମିଷ୍ଟାର?
ଆବେ ସେକେଣ୍ଡ ସେମିଷ୍ଟାର।
ସେକେଣ୍ଡ ସେମିଷ୍ଟାର ତୋର ଅହୋ ଷ୍ଟାର୍ଟ ହବ ନା?
ହଁ। ଆମର ଆର୍ ଡି ଅଣ୍ଡର ରେ ଯାଉଛି ନା। ନାଇ ବେ ଆମର ଏଇ ପଚିଶି ଆମର ଏଇ ପଚିଶରେ।
କୋର୍ସ ସରିଯିବଣି ତ ସବୁ।
କାଇ କଲେଜେ କିଛି ପଢାହେଇନି।
ଆମର ତ ଷ୍ଟାର୍ଟ ହେଇନି କୋର୍ସ କଲେଜ ତ ଖୋଲିନି। କାଲି ଯିବି କଲେଜ। କାଲି ଖୋଲିବ।
ଆମର ମିଡ୍ ସେମ୍ ସରିଚି। ମିଡ୍ ଏକଜାମ୍ ବେଳକୁ ତ କିଛି ପଢା ହେଇନଥିଲା ଆମର କଣ? କହିଲେ ମ୍ୟାଥ ମେଟିକ୍ସ ଅନର୍ସ ଖାଲି ଯାହା ଟିକେ ମ୍ୟା
ନା ଏକ୍ସଚେଞ୍ଜ କରିଦେଇଚୁ।
ନା ନା ମୁଁ ବହି କିଣେ ପ୍ରତିିବର୍ଷ। ମୁଁ କିଣିଥିଲି ଆ ଫାଷ୍ଟ ସେମିଷ୍ଟର କୁ କିଣିଥିଲି ସେକେଣ୍ଡ ସେମିଷ୍ଟର କୁ ବି କିଣିଥିଲି।
ବହି କଣ କଲୁ ପୁଣି ଫେରେଇ ଦେଇକି ଫୁଣି ଥାର୍ଡ ସେମିଷ୍ଟର ବହି ଆଣି ଦଉଛୁ ନା କଣ?
ସେମିଷ୍ଟର ଟା ରିଟର୍ନ କରିବି ତୁ କଣ ଜାଣିଛୁ ମୁଁ କଣ କରୁଛି କହିଲୁ ମୋ ବାବାଙ୍କୁ କହିଥିଲି ବହି ନେଇକି ରିଟର୍ନ କରିଦବା ଫାଷ୍ଟ ସେମିଷ୍ଟରର? ମୋ ବାବା କଣ କରିଛନ୍ତି ସେକେଣ୍ଡ ସେମିଷ୍ଟର ନୂଆ ବହି ଆଣିଥିଲେ ଆମ ଫାଷ୍ଟ ବହି ଆଣି ଦେଇଥିଲେ କାରଣ ଏକ୍ଜାମ ରେଜଲ୍ଟ ବାହାର ନଥିଲା ନା ତ କୋଉ ପେପରରେ ବ୍ୟାକ୍ ଲାଗିବ କି କି ବ୍ୟାକ୍ ଲାଗିବ ମୁଁ ଜାଣିନଥିଲି ଥିଲି ତ ବାବାଙ୍କୁ କହିଥିଲି ସବୁ ନୂଆ ବହି ଆଣି ଦିଅ ତାପରେ ପଛରେ ନେଇକି ବହି ଏକ୍ସଚେଞ୍ଜ କରେଇଦବା ଆଉ ପଇସା ଟା ଆଣିବାର ଆଉ କହିଲାକୁ ମୋ ବାବା ଯଉ ନା ଶୁଣୁନୁ ମୋ କଥା ଟା, ତାପରେ ବାବା କଣ ବାବା କଣ କହିଲେ କହିଲୁ ସେକେଣ୍ଡ ସେମିଷ୍ଟ ବହି ନେଇକି ଯୋଉ ବହି ନୂଆ କିଣିକି ଆଣିଥିଲେ ସେ ବହି ଅଧେ ନେଇକି ମାନେ ଫେରେଇ ଦେଇଛନ୍ତି। ତାପରେ ଆ
ଫାଷ୍ଟ ସେମିଷ୍ଟର ଅଛି, ସେକେଣ୍ଡ ଟା ବିକି ଦେଇଛନ୍ତି ନେଇକି।
ଫାଷ୍ଟ ବି ଆଉ ଫାଷ୍ଟ ଟା ବି ପଛରେ ନେଇକି ବିକିଦେଲେ।
ଲେ ଭାଇ ତୁ ସିନା ବୁଝିବା କଥା ଭଲସେ।
ଆଉ ମୁଁ କହି ମୁଁ କହିଲି ତମେ କାଢିକି ନ ତ ବୋଲି ସିଏ ନେଇକି ବିକିଦେଲେ, ତ ସେଇଟା ମୋର ଭୁଲ କଣ?
ବିକିଥିଲେ କୋଉଠି ବିକିଲେ କି କବାଡ଼ିବା ବାଲାକୁ ବିକି ଦେଲେ ନା କଣ, ଓହ ତାରିଣୀ ତାରିଣୀ ବୁକ୍ ଷ୍ଟୋରରେ ଦେଇଦେଲେ। ହୁଁ ହୁଁ।
ଆଉ ତୁ ଏବେ ଖାଉଛୁ ଏଇନା?
କିଏ?
ତୁ ତୁ।
ନା ନା।
ତୁ ଖାଉଛୁ ଆଉ ତୁ ପାଟି ବୁଲିଲା ଭଳିଆ ଲାଗୁଚ ତ।
ନା ନା ପିଜୁଳି ଖାଉଥିଲି।
ଆଚ୍ଛା।
ହୁଁ ଏକା ଏକ ଉଲ ସାଙ୍ଗ ନାହାନ୍ତି।
ନା ମ ତୁ ଆସୁନ ମିଶିକି ବୁଲିବା।
ଏ ମୋର କିଏ ଯିବ ଚାରିଟା ବେଳେ।
ହାଁ।
ଆ ବହୁତ କାମ। ଖେଳିବାର ଅଛି କେତେକୁ ବୁଲିବାର ଅଛି
ଆଚ୍ଛା,
ହୁଁ, ସ୍ୱୟମ ତ ଘରେ ରହୁନଥିବ ଆଉ କଣ?
ନା ତ ନା ବି ତାକୁ ଦେଖୁଛି ଅଳ୍ପ ଟାଇମ ଦେଖୁଛି ବାହାରୁଛି ପଳଉଛି ବାହାରୁଚୁ ପଳଉଛି ଏଇଭଳିଆ ଦେଖୁ
ହୁଁ ହଁ ଭଲ ଆଉ,
ହଁ ବଡ ପବନ ଦଉଛି ଏଇ ଭାସ୍କେଶ୍ଵର ପାଖ, ଠେ
ହଁ ଭାସ୍କେଶର ବାଗ ହଁ ଖୋଲା ଜାଗା ଟା ବଢିଆ ପ ବବନ ହବନି ଗଛ ବତର ଅଛି ବଢିଆ ପବନ ଦଉଚି।
ଏଇଠି ମାନେ ରାତି ତ କେତେ ଲୋକ ଆସିି ବସିଛନ୍ତି। ପ୍ଲସ ଏବେ ଦିଟା ଝିଅ ମୋ ସାମ୍ନାରେ
ଓହୋ ବଢିଆ ଆଉ ରାତି ଅନ୍ଧାରରେ କି ଫଟୋ ସୁଟ।
ହଁ,
ତୁ ଚାରିଟାବେଳିଆ ଖାଲି ପଳା ବିନ୍ଦୁସାଗର ଟି ବିନ୍ଦୁସାଗରକୁ। ହଁ ବିନ୍ଦୁ ସାଗର ଠିକି ପଳା ଏରା ଖାଲି ବସି ଫଟୋ ଉଠଉଥିବ ଜାଗ ଯାଗା ପାଇବୁନି।
ମତେ କେବେ ଡାକ ଡାକ ମୁଁ ଜିବି ସିଓର୍।
ହୁ
ମୁ କେବେ ଡାକେ ମୁଁ ସିଓର ଜିବି ବିନ୍ଦୁ ସାଗର,
ବିନ୍ଦୁସାଗର ଯେ ମୁଁ ଯିବାର ନାହିଁ କେତେବେଳେ ମୁଁ ଯେତେବେଳେ ଥରେ ଦିନ ହାତ ଗଲା ବେଳକୁ ପ୍ରବଳ ଜାମ ସେଠି।
ହୁଁ,
କିଏ ଯେ ବୁଲି? ଯେ ଆମ,
ମୁଁ ବି ଯାଇନି, ମୁଁ ତ
ହ ମୁଁ ସେମିତି ମନ ଇଛାୁ ବଲୁଥୁବୁ ବଲୁଥୁବୁ ପଳେଇବି ଆମର ସେମିତି କେଜାଣି କେବେ ଯାଇନିମୁଁ ଯେନ୍ତି ଇଛା ହବ ବୁଲିବାକୁ ବୁଲିକି ପଳେଇବୁ ରାତି ଅଧରେ
ଭାଇ ଆମ ଅକକେଜନରେ ଆମର ସବୁଠୁ ବେଷ୍ଟ ଭାସ୍କେଶ୍ୱର ପାର୍କ, ବ୍ରହ୍ମଶ୍ୱର ପାର୍କ ଆଉ ଆମର ଏଇ ପାର୍କ।
ମୁଁ ତ ଯାଇନି ବହୁତ ହେଲାଣି ସିଆଡେ ଭାସ୍କେଶ୍ୱର, ବ୍ରହ୍ମେଶ୍ୱର ଟୋଟଲ ଯାଇନି ବହୁତ ଦିନ ହେଲାଣି ବହୁଦିନ କଣ ମାସେ ହବଣି ଯାଇନଥିବି।
ହଁ ଆଛା।
ହୁଁ ଉମ।
ହଉ ମୁଁ ଡାକୁଚି ତୁ ଆସେ ବୁଲିକି ଯିବୁ।
ଏଇନା କିଏ ଯିବ ମୋର ଗାଡି ଫାଡି ନାହିଁ।
ଓ ଗାଡି ଥିଲେ ସବୁ ଦିନବେଳା ଆସୁ।
ଗାଡି ଥିଲେ ପା ସୂର୍ଯ୍ୟ ମନା କର ଖାଲି ତେଲ ନାଇଁ ତେଲ ନାଇଁ ହବ ହା ଭିକାରୀଟା ଏଇଟା।
ହଁ ହଁ।
ଧରିକି ବୁଲେଇବାକୁ ବଡ ତେଲ ଅଛି।
ହ ହଉ ଥାଉ ସେ ଥାଉ ସେଗୁଡା ସବୁ ଉଠାନା।
ହୁଁ ସ୍କୁଲ ନା ସ୍କୁଲ ପୁରା କଣ ପୁରା ପରିବର୍ତ୍ତନ କରିସା
ହଁ ଭାଇ ଆମ ବେଳକୁତ କରିପାରୁନ
ବାଇ ପୁରା କଲର ଚେଞ୍ଚ କରିଦେଇଚନ୍ତି। କ୍ୟାମେରା ଲଗେଇଦେଇଚନ୍ତି ସବୁ ଚେଞ୍ଜ କରିଦେଇଚନ୍ତି। କେଇଆଣି ଅରେଞ୍ଜ କଲର ଦେଖଉଚି କହୁଚନ୍ତି ତ ପିଲା। ଅରେଞ୍ଜ କଲର ଭାଲିଆ ଟିକେ ଲାଇଟ୍ ଅରେଞ୍ଜ କଲର ଭଳିଆ କରଚନ୍ତି ବେ ମତେ କହୁଥିଲା କିଏ ଗୋଟେ ମୁଁ ଦେଖିନି ବି।
କଣ ଜାତୀୟ ପତାକା ରଙ୍ଗ କରିଦେଲେଣି ଉପର ଫ୍ଲୋର୍ ଟା ଆ ଅରେଞ୍ଜ
ସେଇଠୁ ମୁଁ ଯାଇନି ଭାବୁ ଯିବି ତତେ କୋଉ ଦିନ ଦେଖିବାକୁ ତ୍ରିଲୋଚନ କହୁଚି ଯେ ଦେଖିଲେ ପ ଚାରୁ ନାହାଁନ୍ତି।
ଭାଇ ଦେଖିଲେ ପଚାରୁନାହାନ୍ତି କଣ ଦେଖିଲେ ବି ମୁହଁ ବୁଲେଇିକି ପଳଉଚନ୍ତି ଦେଖିଲେ ମୁହଁ ବୁଲେଇକି ପଳଉଚନ୍ତି। ହଁ।
ବୁଝିଲୁ ଦିମାସର ଦରମା ବାକି ରହିଚି।
କଅଁ କୋଚିଙ୍ଗ ନା କଲେଜ କଲେଜ ଯୋଉ ସ୍କୁ ସ୍କୁଲୁ?
ହୁଁ ହୁଁ ମା ଦିମାସର ନୁହଁ ମାସକର ଅଛି। ମୁଁ ଜାଣିଛି ସେ ଗାଲୁଆମି କରି ମୋ ସହିତ କହୁଛି ଆଉ ମାସକର ଅଛି ବୋଲି।
ମାନେ କଣ? ମାନେ ଟିୟୁସନ ପଇସା
ହୁଁ ହୁଁ ହୁଁ।
ଓହୋ ତୁ କଣ ଯାଉଥୁଲୁ କି ତୁସ୍ ସ୍କୁଲ କୋଚିଙ୍ଗ ଯାଉଥୁଲୁ?
ହୁଁ। ଆଉ କୋଉଠି ଯାଉଥିଲି କି?
ତୁ ତ ଅଷ୍ଟମ ରୁ ଜା ଏପଟକୁ ଆସିଥିଲୁ ସୌମ୍ୟ କୋଚିଙ୍ଗ ପାଖରେ ଆମେ ପଢୁଥିଲେ।
ହୁଁ ଆମେ ସେତେବେଳେ ସବୁ ପଢ଼ୁଥିଲୁ ନା। ତୋର ମୋର ଆରୁଜିର। ଚିତଲ, ବିଜୁ ସାହୁ, ଅଜୟ। ସ୍ଵୟବ ମୁଁ।
ଏଇ ସେ ଅଜୟ କୁଆଡେ ଗଲା କିରେ?
ଅଜୟ ଅଛି ବା ଗଞ୍ଜାମରେ ପଡ଼ୁଛି। ଯେ ପୁରା ତା କଥାବାତା ପୁରା ଚେଞ୍ଜ ହେଇଗଲାନି। ପୁରା ବ ବଙ୍କା ବଙ୍କା କହୁଛି। ଅଛି ଯେ ନମ୍ବର ଟା ହଁ ଅଛି ହେଇ
ତା ନମ୍ବର
ନମ୍ୱ ନମ୍ବର କଣ ସେ କାହାକୁ ନମ୍ବର ଦେବାକୁ ମନା କରଛି। ହୁଁ ତ କାହା ସହିତ କଥା ହଉନଥିଲା। ହୁଁ।
ହଉ ଦଶ ଦଶ ମିନିଟ ହେଇଗଲା ମୁଁ ରଖୁ ରଖୁଛି ଆଉ।
ହଁ ହଁ ମୁଁ କଲ୍ କରୁଛି ରହ।
ହଁ ରହ ଟିକେ ରହିଥା ମୁଁ କହୁଛି ତତେ।
ହୁଁ ମୋତେ ହ୍ୱାଟ୍ସପ୍ ରେ ମେସେଜ କର୍